ହଁ।
ହ୍ୟାଲୋ।
ହଁ କୁହ।
ହଁ ଆମେ ତ ଜାଣିନଥିଲେ ସେଇ ଯୋଉ ପିଲାଟା ସାଙ୍ଗେ ମମି କଥା ହଉନଥିଲା ଗୋଟେ କୋଉ ଢେଙ୍କାନାଳ କିଏ କାଳେ କହିଲା ଯଦି ବାର ମିନିଟ ହେଇଯିବ ଆପେ ଆପେ କଟିଯିବ।
ହୁଁ।
ଆଉ ମୁଁ କହିବି ଆମେ ତ ଅନେଇକି ବହିଛୁ ତୁମେ ଦଶ ମିନିଟ୍ ବାର ମିନିଟ୍ ପର୍ଯ୍ୟନ୍ତ ଗଲା କି? ହୁଁ। ସେଇଠୁ କ ହେଇଛି କହିଲୁ ବାନ୍ତି କଲି ତାପରେ ଗଲୁ ଯାଇକି ପହଞ୍ଚିଲା ବେଳକୁ କୁ ରଥ ଟଣା ଟଣା ହେଇ ନଥିଲା ଠିକ ଆମେ ପହଞ୍ଚିକି ପହଞ୍ଚିଛୁ ତ ପୁୁର ଯାଇ ଚାଲି ଚାଲି ଯାଇି ରଥପଥ ପୁରା ମାଉସୀ ମା ମନ୍ଦିର କରୁ ଅଟୋ ବାଲା ଛାଡିଦଲା ବସ ଛାଡିଦେଲା ସମୁଦ୍ର କୂଳରେ ହେଲା ସେପଟ ବାଟେ ନେଇ ଯାଇକି ପହଞ୍ଚିଛୁ ଷ୍ଟାର୍ଟ ହେଲା। ବଳଭଦ୍ର ଟା ଆଣିଲି ସୁଭଦ୍ରା ଟା ଆଣିଲି ଜଗନ୍ନାଥଙ୍କ କତିକି ଯାଇଥିଲି ଲୋ ମା ଚ କୁଡି ଦେଲେ ମତେ ମୁଁ କହିଲି ମୁଁ ମରଯିବି ସେ କୁହନ୍ତି ନାବ ହାତକୁ ଅନେଇକି କହିଲି ମୁଁ ମରି ଯିଵି ମତେ ବାହାର କର ମୁଁ ବାହାରି ଆସିଲି। ଆଉ କଣ କରିଥିଲି ଜାଣିଛୁ ମାନେ ଗୋଟେ ଏତ ମଝିରେ ରଥ ଦୌଡ଼ି ଟା ଚାଲେ ଦି ସାଇଡରେ ଦିଟା ପୋଲିସ ବାଲା ସିଆର ପିଏଫ ବାଲା ଦୌଡ଼ି ଧରିକି ବୁଲନ୍ତିନି ଗୋଟା ଗୋଟା ଦୌଡ଼ି। ରଖିଥାନ୍ତି କି ଲୋକ ପଶିଯିବେ ବୋଲି। ଭଗବାନ କହ ନା ମୁଁ ପୁରା ଜୋର୍ ଲଗେଇକି ସେଇ ଦୌଡିକି ଧରିକି ଟାଣୁଚି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ କହିକି ତାପରେ ଗୋଟେ ଏନ ନଡ଼ିଆ ପୋଲିସ ବାଲାଟେ ଛୁଆଟେ ମତେ କହୁଛି ରୁହ ରୁହ ହିନ୍ଦୀରେ କହୁଛି ରୁହ ରୁହ ଏଟା ନୁହେଁ। ସେ ଦଉଡ଼ି ଏତେ ଜୋର୍ ଲଗେଇଆ ଦରକାର ନାହିଁ ଆମେ ଛାଡ଼ି ଦଉଛ ତୁମେ ଟାଣିକି ନେଇ ଯାଉନା ମୁଁ ସେଠୁ ଆଁ କରିକି ଅନ କିଛି ଲୋକ ସବୁ ହସୁଥାନ୍ତି ଯୋଉ ମତେ ଏତେ ଖରାପ ଲାଗିଲା ମୁଁ ଦୌଡିକି ପଳେଇ ଆଇ ବାପାଙ୍କୁ ଧରି ଚାଲ ଆଉ ସିଏ ମା ପୁଅ ରହିଯାଇଥିଲେ ପୁଅ ଟାଣିଲା। ହେଲା ଈଶ୍ୱର ଟାଣିଲା ଇଏ ତାର ମମି ତାର ଅଣ ନିିଶ୍ଵାସ ହେଇଗଲା ତା ଭିତରେଇଏ ତାର ପାଣି ପଦା ଛାଟିଲା ଓ ଆଉ ଏବେ ନା ଆଗରୁ ତ ରଥଯାତ୍ରା ବେଳେ ଭିଡ଼ ହଉଥିଲା ଏବେ ଏଇ ଯୋଉ ଶୋଷି ସୋସିଆଲ୍ ମିଡିଆରେ ଭଇରାଲ ହେଇଛି। କି ହଁ ସବୁଥିରେ ସ୍ଥାନ ଯାତ୍ରା ମୁଁ ଏଇ ଯୋଉ ଦେଖୁନି ନା ଜୟ ଜ କଣ କହିଲୁ ଅନୁଭୂତି ତା ଦେହ ଯିଏ ଆସୁଛି କହୁଛନ୍ତି କାଲିଠୁ ଆସିଲୁଣି ଆଜି ଦର୍ଶନ ପାଇଲୁ। କାଲିଠୁ ଆସିଲୁଣି ଆଜି ଦର୍ଶନ ପାଇଲୁ ମୁଁ କହିଲି ମୋ ବାପ ଚିଡିବେ ଯଦି। ଆମେ ଯାଆନ୍ତି ଅଧଘଣ୍ଟା ଭିତରେ ଦର୍ଶନ କରିକି ମାନେ ହାଇଏଷ୍ଟ କେତେ ମୋର ଗୋଟିଏଥର ମୋର କେବଳ ଜୀବନ ସେ ଥର ପୁଣି ମୁଁ ଲିଟିଲ ଦେଇ ସାଙ୍ଗରେ ବି କିନ୍ତୁ ହଜି ଯାଇଥିଲି କଣ ମାନେ ଆମେ ଯାଇଥିଲୁ ଛୁଆ ଭାଇ ଛୁଆ ଭାଉଜ ମମି ମୁଁ ବାପା ଗଲୁ ଘରୁ ମା ମା ବି ଯାଇଥିଲା। ଗଲୁ ଘରୁ ସେଠି ଲିଟିଲ ଦେଇ ଆଇଲା ଆମକୁ ଦେଖା କରିକି ଆମ ସାଙ୍ଗେ ଯିବ ମନ୍ଦିର ଭିତରକୁ ତ ଲିଟିଲ ଦେରର ମୋ
ପଢ଼ୁଥିଲେ।
ହଁ ପଢୁଥିଲା ତ ସିଏ କଣ କରଛି ନା? ଅ ତାର କହି କୁଲ ସିଏ ଗୋଟେ ଜାଣିଛି କଳା ବାଟ। ତାର ସେଇ ଗଳା ବାଟେ ମ ଧରିକି କହିଲା ଚାଲ ଦେଖିଆ ସେପଟେ ବାଟ ଅଛି କି ନାଇଁ ଗଲା ବେଳକୁ ସେପଟେ ବାଟ ଅଛି ଆଉ ଏ ପଟକୁ ଆସିଲା ଆଉ ଇଏ ଭିତରକୁ ଏଣ୍ଟ୍ରି କର ଗଲେଣି କୋଉଠି ସେ ଯୋଉ ଲୁହା ସିଏ ପଶିଗଲେଣି ଆଉ ତାଙ୍କୁ କୋଉ ଭିତରକୁ ଆମେ ଯାଇକି ଡାକି ପାରିବୁ। ଭିତରୁ କୁଜାଇ ହଉନି ଭିଡ ପୁରା ଆମେ ସେଇଠୁ କହିଲୁ ଲିଟିଲ ଯୋଉ କହିଲା କି ସେଇଠି ରହିବା ଆମେ କୋଉଠି ସେଇଠି ଠିଆ ହେଇଥିବା ସିଏ ଆସିବେ ତ ଆଉ। ଲୋ ଗଲା ପଶି ଯାଇଛି ଚାରି ଭେରା ଲୋକଙ୍କୁ ଛାଡି ସାଇଲାଣି ଇଏ ଆସୁନାହାନ୍ତି ମୁଁ କାନ୍ଦିିବୋବେଇକି ଏଇ କୁଆଡ଼େ ପଳେଇଲେ ଫୋନ ନାହିଁ ଗାଡ଼ି ଚାବି ନାହିଁ କି ଛିନାହିଁ ଆମେ କେମିତି ବାଟ କହୁଛି କଣ ମୁଁ ବା ଅଛି ମୁଁ କହିଲି ତୁ ଥା ମୁଁ ଘରକୁ କେମି ଯିବି ମୁଁ ଯାଉଚି କେମିତି ଘରକୁ ଯିବି ମୋ ଫୋନ ସେଠି ରହିଲା ସିଏ ପଳେଇବେ ଇଏ କରିବେ ଏମିତି କାନ୍ଦିଲି। ତାପରେ ପାଞ୍ଚ ଛ ହଁ ନମ୍ବର ବେଳକୁ ମାନେ ଆମେ ପଶିଥିଲୁ ବୋ ପଶିଲୁ ଏଗାରଟା ଖଣ୍ଡଟା ବଳେ ତା ଭିତରକୁ ଶାଡ଼େ ଗୋଟେ ଦିଟା କି ତିନିଟା ବେଳକୁ ଏମାନେ ଆଇଲେ ଏମାନେ ଆସିଲେ। ଭଗବାନ୍ ମୁଁ ହେଟି କାନ୍ଦିକି ମୁ ଲୁହ ଲୋହାଣ ହେଇଗଲିଣୀ। ତାପରେ ଆଇଲେ ଯାଇକି ମନ୍ଦିର ଭିତରେ ଦର୍ଶନ କରି ସେଇ ଗୋଟିଏ ଥର ନନେ ଆଉ ସବୁ ଥର ଜଲଦି ଯାଉଁ ଦାଇନ୍ ରେ ପଶୁ ନନେ ଆମେ ତିନିଟା ଖଣ୍ଡ ବେଳେ ଯାଉ ପଶୁ ସାଙ୍ଗେ ସାଙ୍ଗ୍ ଦର୍ଶନ କରୁ ବାହାରୁ।
ହୁଁ।
ଆଉ ସେଇଥର ଯା ବହୁତ ମାନେ ଇଏ କରିଥିଲା ଭିଡ ଦେଖିଥିଲି ଗୋଟେ। ଆଉ ମୋର ତ ଫାର୍ଷ୍ଟ ଭିଡ ଭିଡ।
ହୁଁ-ହୁଁ।
ଆଉ ଆମେ ଫାଷ୍ଟ ଥର ତ ଯୋଉ ଯାଇ ସେତେବେଳେ ଅଣଗଳି ଭିତରକୁ ଯାଉଥିଲେ ପଛ ବାଟେ ଦେଇକି। ମୁଁ ସେ ତ ଜଗନ୍ନାଥଙ୍କ ହାତରେ ହାତ ମାରି ଦେଇଥିଲି ଯେ ପଣ୍ଡା ଯାହା ହେଲା।
ହାତରେ ହାତ ମାରି ଦେଇଥିଲୁ ଛାଡୁଥିଲେ କି ଭିତକୁ?
ହଁ ମୁଁ ସେଇ ଯା ଯାଇଚି ତ ଥରିଏ ଆଉ ଆଉ କଣ ତାପରେ ଛାଡିଚନ୍ତି ତାଙ୍କ ପଛ ଯୋଉ ଗୋଟେ ଅଣଗଳି ନାଇଁ ଜଗନ୍ନାଥଙ୍କ ପଛରେ ଯାଇନଥିବୁ ବୋଧେ।
ମୁଁ ଯାଇନି।
ସେ ତା ଭିତରେ ଅ
ନା ସାନବେଳେ ଯାଇଥିବି ମୋର ମନେ ନାହିଁ ମୁଁ ଏବେ ତ ଯେତେଥର ଯାଇଚି ଏଁ ସବୁବେଳେ ବାହାରେ ବାହାରେ ହଁ।
ଟିକେ ଯାଇଚି ତ ତା ପରଠୁ ତ ବାହାରୁ ବାହାରୁ। ସେଇଠୁ କଣ ହେଇଚି କହିଲୁ ସେ ଯୋଉଁ ଅଣଗଳି ତାଙ୍କ ସିଂହାସନ ପଛରେ ଗୋଟେ ଗଳି ଅ ଚନ୍ଧାର ଗଳି ଭଳିଆ ତା ଚାରିପଟେ ବୁଲିକି ଆସିବା ସିଂହାସନ ସେ ଅଣଗଳି ଭିତରେ ପଶିକି ବାହାରିକି ଆସିଥିଲେ ଆଉ। ଆଗରୁ କେମିତି କଣ ଥିଲା ସୁନା କୁଅ ଗୋଟେ ଅଛି ଯୋଉ ମିଠା ପାଣି ବାହାରେ ସେ କୁଅ ଯାହଉ ବୁଲି ଆଗକୁ ଯାଇଥିଲୁ ଜଗନ୍ନାଥ ବଳଭଦ୍ର ଆମକୁ ଦେଖା କରିକି ସେ - କିଆଁ ମୁଁ ଚୁଲି ବି ସେଇଥର ମୁଁ ଯାଇଥିଲି ଚୁଲି ଦେଖିଚି ଏପର୍ଯ୍ୟନ୍ତ ଆଉ ଚୁଲି ଦେଖିନି।
କୁହନ୍ତି ହାତ ଇଏ କରିକି ଆସିଲେ
ଭଲ ଟେଷ୍ଟ ରନ୍ଧା ହବ।
ହାତ କରିକି ଆସିଲେ ମୁଁ ଯାହା ଦେଖିଚି ଥରିଏ ସେ କ କଉ ହାତ ମାରିପାରିବୁ କି ସେଠି ଗହଳି କି
ହାତ ମାରିବୁନୁ ମାନେ ହାତ ଏମିତି ବୁଲେଇ ଦବୁ ଯଦି ତୋର ଭଲ ଟେଷ୍ଟ ଆସିବ।
ହଁ ମୋ ତ ହାତ ବୁଲେଇ ହଁ ହାତ ସେଟି ହାତ ଲଗେଇ କି ତ ଦେଖ ପିକି ଆଇଚି ଗଳିକି ଆଉ ସେ ପକ୍କା ରୋଷେଇଆ ହେମି ମୁଁ ଆଉ।
ସେଇଟୁ କଣ ହେଇଚି କହିଲୁ ଇଏ କଲି। ଦେଖିଥିଲୁ ସେଇଟି ପୁରା ହାଣ୍ଡି ପୁରା ଥାକ-ଥାକ-ଥାକ-ଥାକ ହେଇକି ହାଣ୍ଡି ଥୁଆହେଇଥିଲା। ତାକୁ ଦେଖିଥିଲୁ ସେତେବେଳେ ବି ମୁଁ କେତେ ଫୋର ଫାଇଭ କ୍ଲାସ୍ ପଢିଲିଣି କି ବେଶୀ ପ ସିକ୍ସ କ୍ଲାସ୍ ପଢିଲିଣି ତା ତାପରେଏ ସେ ଯଉ ମିଠା ପାଣି ପିଇଛି ଦେଇଥିଲେ ଟଙ୍କ ତୋରାଣି ସେତେବେଳେ ମିଳୁଥିଲା ଓଃ କି ଟେଷ୍ଟ। ତାର ଏବେ ତ ଆଉ ସେ ଟେଷ୍ଟ ହଉନି।
ହୁଁ।
ଏତେ ଟେଷ୍ଟି ଥିଲା ବଢିଆ ଲାଗେ। ଟଙ୍କ ତୋରାଣୀ ପୋଡ ପିଠା। ମାଲପା ହେ ସବୁ ଅଲଗା ଅଲଗା ଟେଷ୍ଟ ତମର। ପୁରୀ କେତେଥର ଗଲୁଣି?
ହୁଁ ତ କେତେ ହୁଁ ତଥାପି ମୁଁ ଜାଣିବାରେ ଚାର୍ ଥର ଚାର୍ ଥର ନା ତିନିଥର ମୁ ଜାଣିବାରେ। କିନ୍ତୁ ସାନ ବେଳେ ଯାଇଥିଲି ବୋଉ ହେରିକା କୁହନ୍ତି ନଈ ପାଖକୁ ନେ ଏବେ ମୁଁ ମୋର ଡରିକୀ ଟୋଟାଲି ଯିବିନି କୁଣ୍ଡେଇକି ଛିଡାହେଇ ଥିବି।
ସମୁଦ୍ର
ହୁଁ ସମୁଦ୍ର
ନଈ ହେ ଭଗବାନ ସେଟା କୁଆଟେ ଯିବୁ ବେ
ନା ମୁଁ କହିଲି ସମୁଦ୍ରକୁ ନଈ
ସେଠି ତ ପାହାଡକୁୁ ବାଲି କଥା କହୁଥୁବୁ
ନଁଲୋ ପାଟିରେ ପସି
ମତେ ଭଲ ଲାଗେ କି ସମୁଦ୍ର ପାଣି ଲୋ ମା ଭଲ ଲାଗେ ଗାଧେଇବାକୁ। ଆର ଥର କିନ୍ତୁ ଯୋଉ ଇଏ ଯାଇଥିଲି ଯୋଉ ର ଥ ଯାତ୍ର ରେ ଏ ଭଗବାନ ଗାଧେଇକି ଆଇଛି ଆଉ ଏ ଯେମିତି ୱଷ୍ଟଇଣ୍ଡିଜ ଲୋକ କି ମୁଁହ ଟା ଏମିତିଆ ଦେଖଗଲା କଳା କଳା ସୁଧୁ କାହିଁ କହିଲୁ ଏତେ ଲୋକ ଗାଧେଇ ସେ ପାଣି ପୁରା ଅପରିଷ୍କାର।
ମୋର ମନେ ଅଛି ଆଠ ଦଶ ବର୍ଷ ତଳେ ଯୋଉ ଯାଇଥିଲି ମା ଯାଇଥିଲା ଆମ ସହିତ ହେଲା ସେଇଠୁ ସେ ଟାଇମ୍ ରେ ମାନେ ୱେଷ୍ଟୱାର ଲାଟିନ ନାହିଁକି ସେଥିରେ ଯୋଉ ମୁଁ ବସିବା ଜାଣିନଥିଲି ହେଲା ଛୋଟଟା ହେଇଥିଲି କୁଆଡେ ଜାଣିବି ମତେ ତ ସେ ଲାଟିନ କୁ ଦେଖିକି ଲାଟିନ୍ ଲାଗୁଥାଏ କିନ୍ତୁ ଲାଟ୍ରିନ ରେ ବସି ପାରୁିନଥାଏ ମଞ୍ଜ କାନ୍ଦ ଲାଗୁଥାଏ। କି ଲାଟିନ କୁ ନେଇ ଆସିଲେ ଘରେ ରହିଥିଲି ନା ରୁମ ନେଇକି ଏମିତି
ହଁ ହଁ
ଏଇଠି କାନ୍ଦିକି ପୁରା
ମତେ ଏ ପରଯନ୍ତ ୱେଷ୍ଟ କଲେ ଲାଗେନା।
ନା ନା ଆମ ହଷ୍ଟେଲ ଯାଇକି ଅଭ୍ୟାସ ହେଇଗଲାଣି ମୋର।
ଆରେ ହଁ ମାନେ ବାଧ୍ୟ ବାଧ୍ୟ କେତାରେ ଗୋଟେ ଦ ତିନି ଦିନ ପଳେଇଲେ ହବ ନହେଲେ ମୁଁ ଏଇ ଯୋଉ ଭୁବନେଶ୍ୱର୍ ରେ ରହିଥିଲି ରେ ଯୋଉ ଆ ମାମୁଁ ଘରକୁ ଯାଇକି ରହିକି ଆସିଥିଲି ଯୋଉ ଜୁଜୁର ଭଗବାନ କହନା ଚାର ଦିନ ରହିଲି ଚାରି ଦିନ ତିନି ଦିନ ଯାକ ପୁଣି ଗିଳୁଛି ଖାଉଛି ମାନେ ପୁରା ଅଲଗା ପ୍ରକାର ଖାଉଛି। ସକାଳେ ଖାଉଛି ମେଞ୍ଚେ ସନ୍ଧ୍ୟାରେ ଖାଉଛି ଖରା ବେଳେ ଖାଉଛି। ମାନେ ଚାରିଟା ପୁଣି ରାତିରେ ବୁଲିବାକୁ ଯାଉଛୁ ଖାଉଛୁ ବେ ଏତେ ଖାଉଛି ମୁଁ, ମୁଁ କହିଲି ମୁଁ ମରିଯିମି ବୋଧେ ମୋ ପେଟ ଫାଟିକି ବାହାରିବ ବୋଧେ ଆଉ କ ବାହାର କ ତିନ ଦିନ ଦିନ ଅଧ ଘଣ୍ଟେ ଘଣ୍ଟେ ବସ ବସିକି ତାପରେ କରିକି ଆସିଥିଲି କୋଟା କାନ୍ଦ ଲାଗୁଥିଲା ମତେ। ତ ମୁଁ କହିଲି କଣ ଏମିତି ଗୋଟେ ଅଭ୍ୟାସ ଇଣ୍ଡିଆନ୍
ହଁ
ହୁଁ କହୁନ ଆଉ? ଖାଇଛୁ କଣ ପଖାଳ? ଆ ବର୍ଷା ପାଗରେ ପଖାଳ ଖାଇଛୁ।
ହୁଁ ବାପା ହେଇ ଆସିଲେ ଆଜି।
ଆଁ
ବିଲ କାମ କରାହେବ।
ଶୁଭୁନି
ମୁଁ କହିଲି ବାପା ଆସିଛନ୍ତି ଲୋ ଆଜି।
ଆଇଚନ୍ତି
ହୁଁ
ହଁ ଆଉ
ମଝିରେ ତ ବାରଟା ବେଳେ
ଓହୋ ଏଇନେ ବା ଏଇ ପାଞ୍ଚଟା ଚାଳିଶ ହୁ ନା ତମର ଆଜି କଣ ଓ ଆଜି ସୋମବାରେ
ସୋମବାର ଆଇଁସ ନାଇ।
ତୁ ଯିବୁ ସେ ଦିନ କଟକ ଏକାଟିଆ?
ବାପା ଏଥର ରହିବେନି ବାପାଙ୍କ ସହିତ ଯିବି।
କଣ ବୁ କେତେ ଥର ଆଉ ଗଲେ ଏକାଟିଆ ଯିବା ଆସିବା କରିବୁ।
ମୁଁ ଏକାଟିଆ ଯିବା ଆସିବା କରୁନି ବାପା କହିଲେ ମୁଁ ମୋ ସବୁଥରେ ଏ ଏକାଟିଆ ଯାଏ ଏଟା କରେ ଆର ଏଇଥରକ ଯୋଉ ଗୋଟେ ନୂଆ ବସ୍ କୁ କହିଥିଲି ହେଲା ସେଇ ନୂଆ ବସ ଏପଟ ସେପଟ କରିଦେଲା ନହେଲେ ମୁଁ ସବୁବେଳେ କଲ୍ୟାଣୀରେ ଯାଏ ନହେଲେ ସେ ଏ ଯୋଉ ଗୋଟେ ଅଲଗା ବସ୍ ଅଛି ସୋମନାଥ ନା ଗୋଟେ କୋଉ ବସ୍ ସେଇ ବସ୍ ରେ।
ହୁଁ।
ସେଇଟା ପାଇଁ ଏପଟ୍ ସେପଟ୍ ହେଇଗଲା ନହେଲେ କଲ୍ୟାଣୀ ବସ୍ ପୁରା ମାନେ ସାଢେ ଛଅଟା ମାନେ ସାଢେ ସାଢେ ଛଅଟା ସାଢେ ଛଅଟା ରେ ଏପଟ୍ ସେପଟ୍ ନାହିଁ।
ହୁଁ।
ଡାଇରେକ୍ଟ ଯାଏ ଓହ୍ଲେଇ ପଡେ ସେଇଠି ବସଥାଏ ତାପରେ ସାଙ୍ଗେ ସାଙ୍ଗେ ସେଇଠି ଛାଡିବ ପ୍ଲାଟଫର୍ମ କହିଦେଇଥିବେ ଏଇ ନମ୍ବର ରେ ଏଇ ନମ୍ବର ରେ ଲାଗ ଗିବ ଏଇଠିକି ଆସିକି ବସଥା ମୁଁ ଯାଇ ସେଇଠି ବସେ ସେଇଠି ବସ ଆସିକି ଲାଗିବ ତା ଭିତରେ ବସମି ସାଙ୍ଗେ ସାଙ୍ଗ ସାଙ୍ଗ ଆଉ ଓହ୍ଲା ଓହ୍ଲି ନାହିଁ ତାପରେ ଏଇ ବସ୍ ଭିତରେ ଯୋଉ ଯାଇଥିଲି ସେଟା ଭୁବନେଶ୍ଵର ପୁରା ବସ୍ ମାନେ ବସଷ୍ଟାଣ୍ଡରୁ ଭୁବନେଶ୍ବର କଣ କି ବସଷ୍ଟାଣ୍ଡ ଲୋ ବରମୁଣ୍ଡା ବସଷ୍ଟାଣ୍ଡ ହେଲା ତା ଭିତରକୁ ଯାଇିଁ କି ଇଏ କଲା କିନ୍ତୁ ମୁଁ ଆଉ ଯୋଉ ବସ୍ ଟାରେ ଯାଏ ସେ ବସ ରେ ମାନେ ଉପ ଉପରୁ ଉପରୁ ଛାଡି ଦେଇେକି ନେଇ ଆସିକି ପଳାଏ ହଁ ଭିତରକୁ ଯାଏନା ଆଉ।
ଏୟାର ପ୍ୟାସେଞ୍ଜର ହେଇନଥିବ ସେଇଥିପାଇଁ ଯାଇଥିବ।
ହୁଁ କଣ ହେଇଥିବି ଆଉ।
ହୁଁ। ହଁ ଆଉ। କେତେ ଟାଇମ ଲାଗିବ ଓଃ ହେଇଗଲାନି। ର ମୁ କରୁଚି।